ହଁ ଅପା କଣ କରୁଥୁଅ?
ମା ଏଇ ରୋଷେଇ ଘରଟା ପୋଛୁଥିନି ଲୋ। ଯୋଉ ରୋଷେଇ ଘରଟା ପୋଛୁଥିଲି ଟିକେ ଯୋଉ କାଲି ମୁଣ୍ଡ ଧୋଇ ଦେଇଥିଲି।
ହୁଁ।
ଆ ଦେଇ ହଟି ପଳେଇଲି।
ହୁଁ।
ଆଉ ଆସିଲା ବେଳକୁ ବର୍ଷା ହେଲା ଜୋରରେ ତିନ୍ତି ଗନି।
ହଁ।
ଆ ଆଜି ମୁଣ୍ଡ କାନ ବିନ୍ଧୁଛି ଏଡେ ଶୋଇ ପଡିିଥିନି ଡେରି ହେଲାଣି। ଖାଇଦେନି ଟିକେ ଏମିତି ଭଲ ଲାଗିଲା ନେଇଁ ଶୋଇପଇନି ଶୋଇ ପଡ଼ିକି ଉଠିଲାଳକୁ ଡେରି ହେଲାଣି ଆଉ ଘର ଦ୍ୱାର ରା ଟିକେ ରୋଷେଇ ଘର ଟା ପୋଛି ଦେଇକି ବାସନ ମାଜି ଦେଇଚି। ଆଉ ଘର ଦ୍ଵାର ଖରିକି ନି ଖରିକି ବି ଆଉ। କାଲି ମଙ୍ଗଳବାରେ ଟିକେ ଘର ଦ୍ୱାର ପୋଛା ପୋଛି ହବ।
ଆଉ କଣ ପାଇଁ ଯାଇଥିଲ କି?
କାଲି ଏ ଯୋଉ ଭଉଣୀ ଝିଅର ଦେଖିବାକୁ ତାରଏ ବାହାଘର ଦେଖିବାକୁ ଆସିଥିଲେ ତ। ସେଇଥିପାଇଁ ଯାଇଥିଲି ତୋ ନନା ର ମୋର।
ଆଉ କଣ ସବୁ ଆଇଟମ ହେଇଥିଲା?
ହଁ ଆଇଟମ୍ ହେଇଥିଲା ଡାଲି ହେଇଥିଲା। ଛତୁ ହେଇଥିଲା।
ହୁଁ।
ପୋଟଳ ହେଇଥିଲା। ସାଲାଟ ହେଇଥିଲା ମଟନ ହେଇଥିଲା ମାଛ।
ହୁଁ।
ଆଉ ଭାତ ପାମ୍ପଡ଼। ମଟନ୍ ମୁଁ କରଥିଲି।
ଖେମତି କଲ?
ମଟନ ତ ଆଣିଥିଲେ କାଟିକି।
ହଁ।
ଗଲାଳକୁ ତା ରସୁଣ ଅଦା ପିଆ ରସୁଣ ଅଦା ଛ ଗ୍ରାଇଣ୍ଡିଙ୍ଗ କରଦେଇଥିଲେ ପିଆଜକୁ ସବୁ କାଡ୍ ଦେଇଥିଲେ। ମୁଁ ଗନି ମଟନ ଟା ବି ସୁଦ୍ଧା ଟିକେ ବଡ଼ ବଡ଼ ଖଣ୍ଡ ହେଇଥିଲା। ଆଉ କଁ କନି ଆଗେ ମସଲା କଷିଦେଲି କଡ଼େଇରେ।
ହୁଁ।
ତେଲ ପକେଇକି ପିଆଜ ପକେଇଦେଲି ପକେଇ ଦେଇକି ଗୋ ଉଁ ତାପରେ ମସଲା ପକେଇଦେଲି ମସଲା ପକେଇ ଦେଇକି ମସଲା ଟା ଦେଖିଲି ବହୁତ ହେଇଯିବ ଯାହାନେ ଆଉ ଅନ୍ୟାନ୍ୟ ଆଇଟମରା ସବୁ ହବ। ଅ ମସଲା କୁ ଟିକେ ବାହାର କରଦେଲି।
ହଁ।
ହଁ ସେ ମସଲା କରିଦେଇକି କଣ କଲି ନା ମଟନ କୁ ଯେମିତି ହେଇ ଆସିଲା ମଟନ କୁ ପକେଇଦଲି ମସଲା ହେଇ ଆସିଲା ପକେଇଲି ଆ ଚୁଲିରେ ତ କରୁଥିଲି। ଆଉ କଡେଇଟା ହେଲାନି ଦେଖିକି ହେଲାନି କଣ କନି ମସଲା ଭଲି କଷି ଦେଇକି ମଟନ୍ ପକେଇ ଦେଇକି ଟିକଏ ଯେମିତି ପାଣି ଭରିଗଲା ମ ଟନ ର ପ୍ରେସର୍ ରେ ଦେଇଦେଲି। ଏ ସୁବିଧା ପ୍ରେସରରେ ଦେଇଦେଲି ଦେଇଦେଲି ପ୍ରେସରରେ ତିନିଟା ଯେମିତି ସିଟି ମାଇଲା। ବନ୍ଦ କରିଦେଲି ପଛରେ ଆଉ ଟିକେ ଗୁଜୁରାତି ଆଉ ମଟନ୍ ମସଲା ଟିକେ ପକାଇଦେଲି।
ହୁଁ ଆଳୁ ଥିଲ କି?
ଆଳୁଟା ହଁ ଆଳୁଟା ଯେତେବେଳେ ପ୍ରେସରରେ ଦେଲି। ଭାଜିକି ରଖିଥିଲି ଖାଲି ପକେଇଦେଲି ଅଳ୍ପ ଭାଜିଥିଲି ହାଲୁକା କି ଆ ପ୍ରେସର ରେ ସିଝିଯିବ ମସଲା ମିଶିବନି ମସଲା ସାଙ୍ଗରେ ଏ ଅଳ୍ ଳ୍ପ ଖାଇଦେଲି ଥିଲି ଲୁଣ ପକେଇକି।
ଓହଁ।
ହଁ ଭଲ ହେଇଥିଲା ଖାଇକି ତ କୁଣିଆ କହିଲେ ଭଲ ହେଇଥିଲା ବୋଲି।
ହଁ ହଁ।
ତାପରେ ଛତୁ କରିଥିଲି। ଛତୁ ହଁ ମୁଁ କରିଥିଲି।
କେମତି କଣ କଲ?
ଛତୁକୁ କଣ କଲି କି ଅ ଛତୁକୁ ତ ମୁଁ ଭାଜି ଦେଇକିନା ତାକୁ ରଖିଦେଲି ସେଇ ମସଲା କଷିଥିଲି ଯେଉଁଠୁ ବାହାର କରିଥିଲି ସେଇ ମସଲାରୁ ଟିକି ପିଆଜ ଫିଆଜ ପକେଇକି ସେ ମସଲା ପକେଇଦେଲି ମସଲା ପକେଇଦକି ମସଲା ଟିକ କେମିତି ତ ହେଇ ଆସିଲଥିଲା ତ ଇଏ ଗରମ ମସଲା ବାହାର କରିଦେନି ସୋରିଷ ଅଳ୍ପ ପକେଇଦେନି।
ହଁ।
ସୋରିଷ ବାଟଣ ଟିକେ ଦେଇଦେଲି
ହଁ କି ଛତୁ ଏଇ ନର୍ମଲ ତୁ ନା ବଟମ ଛତୁ?
ନା ନା ନର୍ମଲ ଛତୁ ବଟମ ଛତୁ ନୁହେଁ। ନର୍ମାଲ ଛତୁ ସେ ବି ପକାଇଦେଲି ପିଆ ସୋରିଷ ବାଟନ ଏମତି ସୋରିଷ ବାଟନ ଟିକ କିଏ ତା ସୁରି ସେ ମସଲା ଟା ଗନ୍ଧ ଟା ଗଲା ସେଠୁ କଣ କହିଲି ବିଲାତି କାଟିଥିଲି ଦୁଟା ଛୋଟ ଛୋଟ ପକେଇଲି। ହଁ ପକେଇ ଦେଇକି ଯଦି ଟିକେ ହେଇ ଆସିଲା ଛତୁକୁ ପ ପକେଇ ଦେଲି ଆଉ। ପଛରେ ଖାଲି ଆଉ କିଛି ଦେଇନି ପଛରେ ଖାଲି ଜିରା ଗୁଣ୍ଡ ଟିକେ ଦେଇଦେନି ଆଉ ଟିକେ ଧଣିଆ ପତ୍ର ପକେଇଦେଲି ଆଉ।
ହଁ ହେଲା ଆଉ ମଟନ ଆଉ ସବୁ କଣ କିଏ କରିୁଥିଲା?
ଆଉ ଛତୁ ଏଣବା କଣ କନି ନା ମସଲା କରିଥିନି ଖାଲି ମାଛଟା ଖାଲି ଭାଜିକି ଆଉ କରିବୁ ନା ଝୋଳ ଏଇଣେ ତ ଡାଲି ହେଲାଣି ସି ହେଲାଣି। ମାଛଟା କଣ କରିନି ନା ଖାଲି ଅଳ୍ପ ମ ଲା ଦେଇକି ଫ୍ରାଏ ଭଳିଆ କରିଦେଲି ପିଆଜ ଟିକେ ସଫିସିଣ୍ଟ କାଟିକି ଦେଇଦେଲି।
ହଁ।
କାଟିି ଦେଇକି ସେ ଅଳ୍ପ ମସଲା ପକେଇ ଦେଇକି କଣ କନି ବଡ଼ ବଡ଼ ଖଣ୍ଡ ପିଆଜ କରିଥିଲି ତାପରେ କଣ କରନି ହେଇସାରିଲା ଯେମିତି ସୋରିଷ ଅଳ୍ପ ଟିକେ ଦେନି ଇଟା ଟିକେ ସୋରିଷ ନଦଲେ ଭଲ ଲାଗିବନି କି ଯେତେ ଯେତେ ଯାହା ପକବା ପଛେ ଆଉ ବିଲା ରାତି ଚାରିଟା ଖଣ୍ଡେ ଛାଡିଦେନି ଆମ୍ବୁଲ ଖଣ୍ଡେ ପକେଇଦେନି। ଆମ ଘରୁ ଆମ୍ବୁଲ ଆମ ବାଡ଼ିରେ ଯେଉଁ ଆମ୍ବ ଅଛି ସେଇ ଆମ୍ବୁଲରୁ ଖଣ୍ଡେ ପକେଇଥିଲି।
ହଁ।
ପକେଇକି ପଛରେ କଣ କନି ନା ଆଉ ଟିକଏ ସେଇ ଦେଶୀ ଯୋଉ ଗୋଟା ଜିରା ଭାଜିିନି ସେଇ ଗୁଣ୍ଡରୁ ଟିକେ ପକେଇଦେଲି ଧଣିଆ।
କି ମାଛ ଏ ବଡ ମାଛ ନା ଛୋଟ ମାଛ ଓ
ହଁ ସେ ଖାଲି ଫ୍ରାଏ ଭଳିଆ କରିଦେଲି।
ପକେଇ ଦେଇେଇ ତାପରେ କଣ କରନି କନି ଝିଅ ଧନିଆ ପତ୍ର ଆଉ ଯେଉଁ କଞ୍ଚା ଲଙ୍କା। କଞ୍ଚା ଲଙ୍କା ଫାଳ କରିକି ପକାଇଦେଲି। ହଁ ଦିଇ ମିନିଟ୍ ଖଣ୍ଡେ ସେ ଖାଲି ଫୁଟେଇ ଦେଇକି ରଖିଦେବି।
ହଁ
ହଉଉ ଡାଲି ଟା ତ ସେମିତି ଖାଲି ଫ୍ରାଏ ଭଳିଆ କରିଦେନି ବିଲାତି ଆଉ ପିଆଜ ପକେଇକି।
ହଁ
ଆଉ! ସାଲାଡ଼ଟା କଣ କନି ନା କାକୁଡ଼ି ପିଆଜ ଗାଜର ବିଲାତି ଧନଆ ପତ୍ର ଆ କଞ୍ଚାଲଙ୍କା ସେ କାଟିକି ରଖିଦେଇଥିନି ଖାଲି ଦହିଟା ଗୋଳେଇନି ବିଟ ଲୁଣ ଜିରା ଗୁଣ୍ଡ ଟିକେ ପ କେଇକି ସିଏ ତାଙ୍କୁ ସେରା ଦେଇଦେଲି।
ହଁ
ଆଉ ପୋଟଳ ଟା ସେ ମସଲା କଷା ଥିଲା। ସେପଟେ କଣ କହନି ପୋଟଳକୁ ଆଉ ଆଗେ ପୋଟଳକୁ ଭାଜିଦନି ଛାଣିଲା ଭଳିଆ ଟିକେ।
ହଁ
ତାପରେ ଆଳୁକୁ ଛୋଟ ଛୋଟ କଥାିନି ସିଏ ଟିକେ ଭାଜିଦେଲି।
ହଁ, ଆଉ ଦେଶୀ ବୁଟଲ ନା କଣ?
ହଁ ଦେଶୀ ପୋଟଳ।
ହୁଁ
ସେ ପୋଟଳକୁ କଣ କରିନି ପକେଇଦେନି।
ହୁଁ
ପକେଇ ଦେଇକି ନା ମ ସାଇ ସିଲାଣି ପେଇଦେଇକି ତାକୁ କଣ କରିନି ନା ବାହାର କରିଦେନି କେମିତି ଶୀଘ୍ର ଆସିବୋନେ ଡେରି ହେଲାଣି। ମୁଁ ଗଲେ ଯାଇକ ତାଙ୍କ ଘରେ ଏଗାର ୋଟାବେଳକୁ ପହଞ୍ଚିଲି ସେ ଫେରି ଆସିଛନ୍ତି ଖାଇକି ଯିବେ ଗୋଟେ ସୁଦ୍ଧା
ହଁ
ଆଉ ତର ଭରିକି ଏପଟେ ସେପଟେ ବସେଇବାକୁ ପଡିଲା ଆଉ।
ହଁ
ଆଉ ସେ ପୋଟଳ ହେଇ ସାରିଲା ଯେମିତି କଣ କନି ନା ସାଙ୍ଗେ ସାଙ୍ଗେ ଯୋଉ କଡେଇରେ। ଉ କରିଥିଲି ଆଉ ଗୋଟେ କଡେଇ ବସେଇକି ପାମ୍ପଡ଼ ଛାଣିଦେଲି।
ହଁ
ବଡ଼ ଯଉ ମଧ୍ୟମ ସାଇଜ୍ ପାମ୍ପଡ
ହଁ
ହଁ ସେଟାରୁ ଦିଟା ଛାଣିଦେଲି।
ହଁ
ତାପରେ ଉଁ ଉଁ ନି ନନା ଆଣିଥିଲେ ମିଠା ବି ଖାଇସାରିଲା ପରେ ମିଠା ଗୋଟେ ଗୋଟେ ଦେଲି
ହଁ
ଆଉ ଆଜିକାଲିତ ଯାହା ହେନେବି। ଯେ ଆମ ପୁଅକୁ କହିିଥିନି ଯାହା ହେନେ ମଟନ ଖାଇଚନ୍ତି ମାନେ ଆଇଁଷଟା ଟିକିଏ ଯାହାନେ ବାସିବ ଯେତେ ତମେ ହ୍ୟାଣ୍ଡୱାସରେ ଧୋଇବ ଯାହା କରବି ସୁଧା।
ହଁ।
ଆ ସିଏ କଣତି ସାଧାପାନ ଆଣିଥିଲେ?
ହଁ ହଁ।
ଆମରତ ଆଗେ ହଉଛୁ ଓଡିଆ ଘର ପାନ।
ହୁଁ ଆଉ କଣକଲା କଣ ଝିଅଙ୍କୁ ପଇସା ଦେଇକି ଯାଆନ୍ତି?
ହଁ ସେ ଦେଖି ସାରିଲା ପରେ ବସିଲେ ଆଗେ କଣ ଜଳିଖିଆ ଟିଫିିନ ଖାଇଦେଲେ ଟିଫିିନ ଖାଇକି ଝିଅକୁ ଦେଖି ଖିଲେ। ଝିଅକୁ ଦେଖିଲା ପରେ ତାଙ୍କ ମନକୁତ ଆସିଛି ପଇସା ଦେଇଛନ୍ତି ମୁଦି କିଛି ପିନ୍ଧାଣ ହେଇନି ବୋଧେ ତାଙ୍କର ନିୟମ ଅଛି ତାଙ୍କ ପଟରେ ସେ ଟିକିଏ ବହୁତ ଦୂରତ। କେଉଁଝର ସେପଟେ ସିଏ ତାଙ୍କର ଅଛି ନିୟମ ତାଙ୍କର ଆସିଲେ।
ହଁ।
ଆସିଲେ ତାଙ୍କର ଯୋଉ ଗୁରୁଜନ ଲୋକମାନେ ସବୁ ଆସିବେ ସେ କଥାବା ତାହାଲେ ବୋଧେ ସେହିଦିନ ମୁଦି ପିନ୍ଧେଇବେ।
ଓହୋ ତାଙ୍କର ଅଲଗା ନିୟମଥିବ ଆଉ।
ହଁ ତାଙ୍କର କଣ ନିୟମଥିବ ଆମେ ସେପଟତ ଜାଣିନାହାନ୍ତି? ସେ ସେଇଆ ଆଜି କଥା ହଉଥିଲେ ସେପଟେ କଣ ନିୟମ ଆମେ ଜାଣିନାହୁଁ। ଏପଟରେ କଣ ନିୟମ ସେମାନେବି ଜାଣିନାହାନ୍ତି।
ହଁ।
ଏରା କଥାବାର୍ତ୍ତା ହେବେ କଣ କରିବେ ଆଉ।
ଛାଡମ କଥାବାର୍ତ୍ତା କରିକି ଆସିବେ ଆଉ
ହୁଁ ଆଗ ଆଗରୁ ଥିଲା କଣ ବଡଲୋକ ଆସିକିନା ମୁଦି ପିନ୍ଧଉଥିଲେକି କଣ କରୁଥିଲେ। ଏବେ ସିଷ୍ଟମ ହେଇଗଲାକି ରିଙ୍ଗ ସେରିୱାନି ଯେମ ତି ଗୋଟ ନୁହେଁ ହଁ ଗୋଟେ ହେଇଗଲା ହଁ। ଆଉ ସେଟା କରିବେ କିତାଙ୍କର ଏମିତି ବଡଲୋକ ଆସିକି ମୁଦି ପିନ୍ଧ ସିଏ ଯାହେଲେ କରିବେ ଆଉ ତାର ଆସିଛିତ ବାହା ଯାହାନେ ତିରିଶି କିଲୋମିଟର ଆମ ଭଉଣୀହର ଘରକୁ ଆମ ଘର।
ଓହୋ।
ଆସିଲା ବେଳକୁ ଉୁଁ ବର୍ଷା ଉ ଉଠେଇଲାଣି ବୋଲି ତର ଭରିକି ସେ ଖାଇକି ଖାଇକି ଯେମିତି ଯାଇସାରିଲେ ଆମେ ଗଣ୍ଡେ ଖାଇଦେଇକିନା ଆମେ ପଳେଇଆସିଲୁ।
ହଁ।
ଆଉ ବାଟରେ ହେଇଚୁତ ପ୍ରବଳ ବର୍ଷା ଆଉ।
ଆଉ ତାହଲେତ ରବିବାର ଥିଲା ତମେ ଆଇଁସ ଖାଇନଥିବ ହଁ ହଁ।
ରବିବାରେ ଆମେ ଆଇଁସ ଖାଇନୁ। କଣ କରିବା ଆମେ ସିନା ଆଁ ଆଁ ଆଇଁଷ ଖାଇବାନେହିଁ। ବନ୍ଧୁବାନ୍ଧବ ଯାହାହେନେବେ ସେମାନେ କରିବାକୁ ପଡିବନା ଆଉ। ଆମେ ଖାଲି ଏମିତି ସାଧା ଖାଇଦେଇକି ଆସିଲୁ ଆଉ। ହୁଁ ଆଉ ଠିକତ ହେଇଚୁ ବାଟରେ ବର୍ଷାହେଲା।
ସ ଓଦା ହେଇ ହେଇ ଆସିଥିବ ଖାଲି।
ହଁ ପୁରା ତିନ୍ତିକି ଆସିଛି ସେଇ ଦୋଷରୁବା କହୁଚି। ଭଲ ଲାଗିଲାନି ଶୋଇପଡିଲି ଗାଧୁଆଳଟା। କାଲି ଆସିକି ଏଇ ସା ଆତ ସାତଟା ହବ ଘରେ ପହଞ୍ଚିଲି। ଯୋଉ ଚାରିଟା ବେଳେ ବର୍ଷାଟା ହେଲା
ଏପଟେ ଆସିଲ?
ହଁ, ଆଉ କଣ କରିବା ମାୟା, ଘରେ ପୁଅଟାକୁ ଛାଡ଼ିକି ଯାଇଥିନି? ଆ, ଖୁ, ତା ଖୁଡି ହେରିକା ଅଛନ୍ତି, ହେଲେ ବି ଗାଈ ଗୋରୁ ଭଲମନ୍ଦ ସବୁ ଅଛନ୍ତି, ଆଉ ରହିପାରିବା ନା?
ହଁ
ରଖୋଉଥିଲେ ତାହାର ରହ ବୋଲି, ଆଜି ବର୍ଷା ହଉଚି, ନା ରହି ପାରିବିନି। ତାର ଉ ବଡ଼ ଭାଇ ବି ଆସିଥିଲେ। ସିଏ ଗଲେ, ଆଉ ମୁଁ ଇଆଡେ , ହଁ। ସିଏବି ରାତିରେ ଗଲେ, ଭାଉଜ ଆସିଥିଲେ। ଭାଉଜ ସିଏ ଗଲେ, ଆଉ ଆମେ ଏପଟେ ଆସିଲୁ , ହଁ। ତାପରେ ସିଏ ବି ବାହାରେ ରହୁ ହଁ, ସେ ବି ବାହାରେ ରହିଛନ୍ତି ମାନେ, ଛୁଆଟା ଛୁଆରାଙ୍କୁ ଛାଡ଼ିକି ଆସିଛନ୍ତି ନା ଆଉ
ହୁଁ ଆଗରୁ ବି ତାଙ୍କ ଛୁଆକୁ ଛାଡିକି ଆସିଥିଲେ?
ହଁ, ଝିଅ, ପୁଅ ଦି ଜଣଙ୍କୁ ଛାଡ଼ିକି ଆସିଥିଲେ ଆଉ।
ହଁ, କେତେ ବର୍ଷରେ ବାହାରିଲାଣି?
ଏ ପୁଅ, ପୁଅ ପ୍ଲସ୍ ଟୁ କରୁଛି।
ହଁ
ଆଉ ଝିଅଟା ବି ଡ଼ି କରୁଛି ଆଉ
ଓହୋ ବଡ଼ ବଡ଼
ହୁଁ ହୁଁ, ଗୋମେଣ୍ଟ ବି ଡ଼ି ପକେଇଥିଲା, ପାଇଯାଇଛି ଆଉ।
ହଉ, ତାହେଲେ ଅପା, ତମେ ରୁହ, ମୁଁ ଯାଉଛି। କାମ କରିବି, ସନ୍ଧ୍ୟା ଦିଆହବ। ହଉ।